ହ୍ୟାଲୋ ହଁ କଣ କରୁଥିଲ କି?
ଏଇ ନେକି କିଛି ନାହିଁ ଯାଇ ଏଠି ବସିଥିଲି ବସିକି ଏଠି ସବୁ କଥା ହଉଥିଲୁ ଆଉ ସନ୍ଧ୍ୟାବେଳେ ସବୁ ଏଠି ବସିକି ଆଉ।
ଓହୋ। ଓହୋ ଆଉ କଣ ଏବେ କୁଆଡେ ରଜରେ କୁଆଡେ ବୁଲା ବୁଲି କରିବାକୁ ଯାଉଛ ନା ନାଇଁ?
ବୁଲାବୁଲି ଯିବାରେ ଯିବାରେ ସବୁଆଡେ ଇଛା ଅଛି।
ହଁ।
କିନ୍ତୁ କଣ କହିଲ ଯାଇପାରୁନୁ ଖରା ହୋଉଚି ନା
ଓହୋ। ଓହୋ ହୋଉ ହୋଉ। ଆଉ କିନ୍ତୁ ମୁଁ କପାଇଁ ତମେ କହିଲ ତମକୁ କଲ୍ କରିଥିଲି ମୁଁ ଏଇଥିଆଇଁ କଲ୍ କରିଥିଲି। ତମେ ଯେମିତି ତମେ ଯେମିତି ତମେ ଯେମିତି ଆମ ଆମ ଗାଁଡ଼େ ର ଆସିବ ଆମର ଟିକେ ରଜ ରଜ ସେଲିବ୍ରେଟ ହୋଉଚିତ ତ ସେଇଥିପାଇଁ ହଁ ଆଉ କଣ କହିଲ ଆଉ ଏବେ ହ
ହାଲୋ।
ହଁ ନା ମୁଁ କଇଲି କଣା ମୁଁ କହିଲି କୁଆଡେ ଏଥର ବୁଲିବାକୁ ଯାଉଚ ନା ଯାଉନ।
ବୁଲିବା ପାଇଁ ଯିବାର ଇଚ୍ଛା ଅଛି ମେନ୍ କଥା ହେଲା ଖରା ଆଉ ଦ୍ଵିତୀୟରେ ହେଲା ବର୍ଷା।
ଆଚ୍ଛା। ଉଁ ହୁଁ।
ଏଇ ଦିଟା ଜିନିଷ ଯଦି ଠିକ୍ ଠାକ୍ ରହିଲେ ଯଦି ଆମ ସହିତ ବେଇ ବେଇମାନି ନ କଲେ ତାହଲେ ଆମେ ଯିମୁ ଆଉ
ଆଚ୍ଛା ଅ
ଖରାକୁ ହେଲା ଭରସା ନାହିଁ ବର୍ଷାକୁୁ ବି ଭରସା ନାହିଁ।
ହଁ ହଉ ଆଉ ମୁଁ କଣ କହୁଥିଲି କହିଲ ଏଥର ତ ଆମ ଗାଁରେ ପୁରା ବୋହୁତ ବଢ଼ିଆ କି ମାନେ ରଜ ସେଲିବ୍ରେସନ୍ ହୋଉଚି।
ଆଚ୍ଛା।
ହଁ ତ ରଜ ସେଲିବ୍ରେସନ ଯେହେତୁ ହୋଉଚି ତ ତମେ ଆସିବ ଆମ୍ ଆମେ ବୁଲିବା ଟିକେ ବୁଲାବୁଲି କରିବା ଆଉ ମୋର ପ୍ଲାନିଂ ଅଛି କି ଆମେ ଏଥର ଆମ ଘରକୁ ଆସିବା ଆମେ ମିଶିକି ଯିବା କେଉଁଝର ବୁଲିବା ପାଇଁ।
ଆଚ୍ଛା କେଉଁଝର କେଉଁଝରରେ ସବୁ ବୋହୁତ ଭଲ ଭଲ ଜେଗା ଅଛି କି।
ହଁ ସେଠି କଣ କହିଲ ମୋ ଭାଇ ରୁହନ୍ତି ନା କେଉଁଝରରେ ତମେ ଜାଣି ଥିବ ମୋ ଭାଇଙ୍କର ସେଇଠି ଅଛି ନା ଦୋକାନ ଫୋକାନ ଅଛି ମୋ ଭାଇ ରୁହନ୍ତି କେଉଁଝରରେ ତ ମୋ ଭାଉଜ ଆଉ ମୋ ଭାଉଜ ଡାକୁଥିଲେ ଆମକୁ ସିଏ ତ ଯିବେ ରହିକି ଆସିବେ। ତ ସିଏ କହୁଥିଲେ ଝିଅ ଆଉ ଯିବା ଆଉ କହୁଥିଲେ ତମକୁ ବି କଲ୍ କରିବା ପାଇଁ ମୁଁ କହିଲେ ତାଙ୍କୁ ବି କଲ୍ କରିକି କହିଦିଅ। ଆଉ ଆସିବେ ଯିବା ବୁଲିକି ଆସିବା ଆଉ ସେଇଆ ମୁଁ କହୁଥିଲି ମୁଁ କହିଲି ହଉ ତାହେଲେ ତାଙ୍କୁ ଫୋନ କରି କହିଦିଏ ଆଉ କଣ ତମର ଗରମ ଆଉ ସେ ବର୍ଷାକୁ ଛାଡ଼। ଆଉ କଣ ର ତମ ଗାଁ ରେ କଣ କେମିତି ରଜ ଅ କରୁଚନ୍ତି ଏଥର।
ରଜ କଣ କେମିତି ମାନେ ଏମିତି ଏଠି ମାନେ ଏଇ ଗାଁ ରେ ବେଶୀ ଏଠି ସେମିତି ରଜ ନାହିଁ ମାନେ କରୁନାହାନ୍ତି ତଥାପି ଦୋଳି ଫୋଳି ପକେଇି କରୁଚନ୍ତି। କିନ୍ତୁ ଏଇ ଆମ ଗାଁ ପାଖରେ ଗୋଟେ ଗାଁ ଅଛି। ସେଇ ଗାଁ ଟାରେ ବୋହୁତ ବଢିଆ ସେ ଦୋଳି କରୁଚନ୍ତି ମାନେ ରଜ କରୁଚନ୍ତି।
ଓହୋ। ଆରେ ଆମେ କଣ କହିଲୁ ଯୋଉ ମୁଁ କେଉଁଝରରେ ମୁଁ ଶୁଣିଲି କି ହୁଁ ମୋ ଭାଇ କହୁଥିଲେ କି ସେଠି କଣ କହିଲୁ ବୋହୁତ ବଢ଼ିଆ କି ମାନେ ସେଲିବ୍ରେଟ କରୁଚନ୍ତି ରଜ ଆଉ ସେଠି ବହୁତ ପ୍ରକାରର କଣ କହିଲ ସବୁ ଦୋଳି ପଡ଼ିବ। ସବୁ ମାନେ ଆମର ଯୋଉ ପଟାଦୋଳି ଗାଁରେ ଯେମିତି ପଟାଦୋଳି ଆଗରୁୁ ହୁଏ ସେଇଭଳିଆ ପଟାଦୋଳି ଆଉ ଖାଇ ଦୋଳି ଆଉ ଡଙ୍ଗା ଦୋଳି ସେତୁ ବହୁତ ପ୍ରକାରର ଦୋଳି ସବୁ ପଡିବ ଆଉ ତା ସହିତ କଣ ହବ କହିଲ ବହୁତ ସାରା ମାନେ ଗୋଟେ ରଜ ଭଳିଆ ପୁରା ରଜରେ ଯେମିତି ତି ସେଲିବ୍ରେଟ କରନ୍ତି ସେମିତି କରିକି ତା ସହିତ ହଁ ତା ସହିତ ସେମାନେ କଣ କରିବେ କହିଲେ ବହୁତ ସାରା ପିଠା ପଣା ଆଉ ବହୁତ ସାରା ମିଠା ପୁରା ଗୋଟେ ଯେମିତି ଯାତ୍ରା। ସେଇ ଟାଇପ୍ ର କରିବେ ତ ସେଇଥିପାଇଁ ମୁଁ କହିଲି ତାଙ୍କ କଲୋନୀରେ ସେ କରିବେ ମୁଁ କହିଲି ହଉ ଆଉ ତାହେଲେ ସେୟା କହୁଥିଲି ମୁଁ କହିଲି ଫୋନ୍ କଲେ କହିବି ଆଉ କଣ କହୁଛ।
ହଉ ତାହେଲେ ଯିବା ଆଉ ମାନେ ମୁଁ ତାପରେ ମୁଁ ସିନା କହୁଛି ହଁ ଯିବା ବୋଲି ମୁଁ ଥରେ ଘରେ ପଚାରିକି ତମକୁ ବୁଝିକି କହିବି ଆଉ
ହଁ ଆଉ କଣ କହିଲ? ଆଉ ଆଉ କଣ ତମର ମାନେ ଏବେ ମାନେ କଣ କହିଲ ତମେ ପିଠାପଣା କଣ ରଜ ପାଇଁ କରିକିଆ ଆଉ କଣ କରିବ କଣ କରିକି ଆଣିବ କୁହ?
କଣ ଆଉ ତ ଯେକୌଣସି ପିଠା ନେଲେ ଆଉ ତ ଯେକୌଣସି ପିଠା ନେଲେ କରିକି ସେରା ସବୁ ବାସି ଯିବ କେବଳ ଆରିଶା ପିଠା ଟା ହିଁ ରହିବ ବହୁତ ଦିନଷରି
ହୁଁ। ଆରସାପିଠା ତ ବହୁତ ଜିନିଷରେ ରହିବ ଭାବୁଛି ତମ ତମେ ଆରଶା ପିଠା ହ ନା ହଁ ଆରିସା ପିଠା ଆରିସା ପିଠା ମୁଁ ଏତେ ଖାଏନି କିନ୍ତୁ ଆମ ଘରେ ସମସ୍ତେ ଶୁଣ କରନ୍ତି ଆରିଷା ପିଠା ମୋର ଗୋଟେ ଝିଆରିୀ ଅଛି ସିଏ ବି କାଏ ଆରିସା ପିଠା ହଁ ତ ଖାଆନ୍ତି ଆଉ।
ତା ଠିକ ଅଛି ଆଉ ତମ ପାଇଁ ଅ ତମେ ତ ଖାଇଲ ନା ଆଉ ମୁଁ ତମ ଘର ଲୋକ ଙ୍କ ପାଇଁ ଦର ଆରିଶା ପିଠା ନେଇଯିବି ଆଉ
ହଉ ହଉ ତାହେଲେ ସେଇଆ ମୁଁ କହୁଥିଲି ଆଉ କଣ ଆଉ କଣ କେମିତି କୁହଲ ଅଛି।
ହଁ ଦେହ ବା ଭଲ ଅଛି ଆଉ। ଆଉଜି ଆଜି ଆମର କିଛି ରୋଷେଇବାସ କିଛି ବି ନାହିଁ ଛୁଟି ମୁଁ ସେଥି ଟିକେ କଲ୍ କରିଦେଲି ଆଉ।
ଓହୋ ଆଜି କଣ କେମିତି କଣ ପାଇଁ ରୋଷେଇବାସ ନାହିଁ ଯେ?
ଆଜି ଆମ ଏଇ ଆମ ଘରେ ମାନେ ପୁରା ପାଖରେ ମାନେ ଏ ରାସ୍ତା ଏପଟ ସେପଟ ତାଙ୍କର ଆଜି ଭୋଜି
ଆଚ୍ଛା।
ତାଙ୍କର ଆଜି ଭୋଜି ସିଏ ଆସିଥିଲେ ଆମ ଘରକୁ ଡାକିକି ଯାଇଛନ୍ତି ତାପରେ ଆମର ବି ଯିବେ ସେଇଠି ସମସ୍ତେ ସେଠି ତ ସମସ୍ତେ ଅଛନ୍ତି ଆମ ବାପା ଆରିକା ସମସ୍ତେ ଅଛନ୍ତି। ଆଉ ସେମାନେ ସମସ୍ତେ ଖାଇକି ଆସିବେ। ଆଉ ମୋ ଝିଅ ବି ସେଇଠି ଖାଇଦବ ଆମର ସେଇଠି ସମସ୍ତେ ଆଜି ଖାଇଦେବେ ଆଉ ସେଥିପାଇଁ ତାପରେ ସିଏ ବି ଆମ ପାଇଁ ଆଣିକି ଦେବେ ଆମ ପୁଅଙ୍କ ପାଇଁ ମୋ ପାଇଁ ଆଣି ଦେବେ ସେଥିପାଇଁ ବୋଉ ମନା କଲେ କହିଲେ କାହିଁ ଆମେ ରୋଷେଇ କରିବୁ କିଛି କ ନା ତାଙ୍କ ତ ଦେବେ ଆଉ ଖାଲି ଭାତ ରାନ୍ଧିଦେଇଛି। ଭାତ ରାନ୍ଧିଛି ମାନେ କାଲିକି ପଖାଳ ପାଇଁ
ଆଚ୍ଛା।
ଆଉ ତମ ଭୋଜି ତ ଖାଇବୁ ଆଉ ସେଇ ସେଇ ଘରେ ସେଇ ଚିକେନ ମାଛ କରିଥାନ୍ତୁ ତାଙ୍କର ସେ କି ମାଛ ଦେବେ ଆଉ ଖାଇଦବୁ ଆଉ
ହଁ ହଁ ସେଇଆ ଆଉ କଣ? ଆଉ ତମର ତ ଭଲ ଆଉ କୁହନି ଆମର ଯୋଉ ଏଇ ଗରମ ହଉଛି ଦେଖିବା କଣ ଟିକେ କଲେ ହବ ଆଜି ତ ଗୋଟେ ଆଇଁଷରେ ଅଛି ଆଉ ଯୋଉ ଚିକେନ ଟିକେ ଆଣିକି କଲେ ହବ ଆଉ। ତା ସହିତ ଡାଲ ତା ସହିତ ଗୋଟେ କଣ ଡାଲି ବାଲି କରିବେ ରାତିରେ ଗରମ ଭାତ ଖାଇବେ ଆମ ଘରକୁ ଆଜି ଟିକେ ଲୋକ କ ଆସୁଛନ୍ତି ତ ବନ୍ଧୁବାନ୍ଧୁବ ଆସୁଛନ୍ତି ତ ଚିକେନ୍ ଫିକେନ କରି କରି ଖାଇବେ ଗରମରେ ତ ଯାହା ହୋଉଛି
ନା ହଁ ଆଜି ଗରମ ତ ହୋଉଛି ଗରମ ହୋଉଛି ତ ରୋଷେଇ କରିବାକୁ ଇଚ୍ଛା ହୋଉନି ଆମର ରୋଷେଇ ବନ୍ଦ ନଚେତେ ଆମେ ଆଜି ଶୀଘ୍ର ରୋଷେଇ ଟା କରିଦେଇଥାନ୍ତୂ। ଏ ପାଖରେ ତ ଗୋଟେ ଭୋଜି ହୋଉଛି କାଇଁ ରୋଷେଇ କରିବୁ। ଦିନେ ଦିନେ ଛୁଟି ନେଇଯିବା ଟା ଭଲ।
ଉ ହୁଁ ହଁ ଆଉ ସେଇଆ ଭଲ ତମର ଯା ହୋଉ ଗୋଟେ ଗୋଟେ ଯାହା ହୋଉ ଭୋଜିି ହେଲା ବୋଲି ତମର ଗୋଟେ ଦିନ ଛୁଟି ହେଇଗଲା ନା ନାଇଁ।
ହଁ ତାପରେ ଜାଣିଛ ଭୋଜି ଖାଇବା ଟା ସେ ଯୋଉ ମଜା।
ହଁ ଠିକ କଥା। ହଉ ଆଉ କଣ କହୁଛ କୁହ।
ଆଚ୍ଛା ଆଉ ତମର ଆଜି ଦିନରେ କଣ ରୋଷେଇ ହେଇଥିଲା?
ଆଜି ଆମର କରିଥିଲା ବୋଉ କଣ କହିଲ ଗୋଟେ ଆର ବୋଇତାଳୁ ରାଇ ଗୋଟେ କରିଥିଲା। ଆଉ ଗୋଟେ କଲରା ଭଜା କରିଥିଲା।
ମତେ ବୋଇତାଳୁରା ବି ବହୁତ ବଢିଆ ଲାଗେ ଆମର ତ ପ୍ରାୟ ଟାଇମ ହୁଏ ଆଉ ଭଲ।
ହଁ ଆଉ ସେଇଭଳିଆ ଆମର ଆମର ବି ତ ସେମିତି କରେ ମୋ ବୋଉ ଆମର ରାଇ କରେ। ସାଗ ରାଇକରେ ବୋଇତାଳୁରେ ଆଜି ବୋଇତାଳୁ ରାଇ ହେଇଥିଲା ତା ସହ ବଡି ଆଉ ବିଲାତି ଚୁରା ହେଇଥିଲା। ଆଉ କଲରା ଭଜା ହେଇଥିଲା ଆଉ ଆଳୁ କୁନ୍ଦୁରି ଭଜା ହେଇଥିଲା। ପଖାଳ ଭାତ ସହିତ ଯାହା ଖାଇବା କଥା ଆଉ।
ଆଚ୍ଛା ଏଇ ସବୁ ଜିନିଷ ତ ମତେ ବି ବହୁତ ବଢିଆ ଲାଗେ।
ହଁ। ହଁ ଆଉ ଆଉ କଣ ତମର କଣ ରୋଷେଇ ହେଇଥିଲା ପୁଣି।
ଆମନ ଆଜି ସେହି ପଖାଳ ଭାତ ମାଛ ଫ୍ରାଏ ଆଉ ଅଣ୍ଡା ଭଜା।
ଆଚ୍ଛା ହଁ ଭଲଲ ତୁମର ଆଜି ତ ସିଏ ଆଇଶ ବାରଟାଁ।
ହଁ ଚକୁଳି ଅଣ୍ଡା ଚକୁଳି
ଆମ୍ଲେଟ ଯୋଉଟା ତ ମୁଁ ବୁଝିପାରୁଛି ଅମଲେଟ ଯୋଉ କହୁଛନ୍ତି ଆମ୍ଳେଟ କହୁଛନ୍ତି ତ। ହଁ ସେଇଟା ହଁ ସେଇଟା ତ ହେଲେ ଭାତ ପଳେଇବ ଆଉ। ମତେ ବି ଭାରି ଭଲ ଲାଗେ ଅଣ୍ଡା କିନ୍ତୁ ମୋର ଚକୁଳି ନୁହଁ ମୋର ଭୁଜିଆ ହେଲେ ଭଲ।
ନା ଭୋଜିଆ ଟା ଖାଏ ମାନେ ଆମର ସମସ୍ତେ ଖାଆନ୍ତି ମୋ ଝିଅ ଖାଏନି। ସେଥିପାଇଁ ଆଉ ମାଛ ତ ମାନେ କଣ୍ଟା ହେଇଥିଲା ନା ମୁଁ ତାକୁ ମାଛ ଏ ଏତେ ଦେଲିନି ମୁଁ କହିଲି ତୁ ଅଣ୍ଡା ଖାଇଦିଅ ଆଉ।
ଓହୋ।
ଟିକେ ଅଣ୍ଡା ଭଲପାଏ।
ଆଚ୍ଛା ଆଚ୍ଛା। ଭଲ ଆଉ କରିକୁରାକି ଖାଅ ଆଉ।
ହଁ ଆଉ ତମ ଆଡେ ଲାଇନ୍ ଅଛି ନା ଆମର ତ ଲାଇନ କଟି ଯାଇଛି।
ନା ଆମର ଲାଇନ ଅଛି କିନ୍ତୁ ଲାଇନ ଥିଲେ ବି ଭାରି ଗରମ ଲାଗୁଛି।
ଗରମ ତ ହୋଉଛି ଆଉ କଣ କରିବା ସେମିତି ତ ଗରମ ସେମିତି ତ ଗରମ ହେଉଛି ସେମିତି ଯେମିତି ରହୁଛନ୍ତି ଆଉ କଣ କରିବା।
ଆଚ୍ଛା। ହଁ ଆଉ କଣ କ କହୁଛ କୁହ ମୋର ଟିକେ ବି ଗୋଟେ ଜାଗାକୁ ଯିବାର ଅଛି ତ। ମୁଁ ସେଆ କହିଲି ହଁ ତ ମୁଁ କହିଲି କଣ ଆଉ କହୁଛ। ଆଉ କଣ କହିବ ନା ହଉଛି କଣ କହିଲ ମୋର ଟିକେ ଗୋଟେ କାମରେ ଯିବାର ଥିଲା। ଆଉ ହଉଛି କଣ କହିଲ?
ନା ଆଉ କଣ କହିବି ହଉ ଆଉ ଆମେ ଗଲେ ମୁଁ ଯୋଉଦିନ ଯିବି ଆଉ ତମକୁ ଫୋନ କରି କହିବି ଆଉ।
ହୁଁ ହଉ ତାହେଲେ।
ହଉ ତମେ ଆମ ପାଇଁ ଭଲ ଭଲ ରୋଷେଇ କରି ରଖିଥିବ ଆଉ।
ହଉ, ହଉ, ହଉ, ତାହେଲେ ହଉ, ତାହେଲେ ମୁଁ ରହ ମୁଁ ଯାଉଛି ତାହେଲେ ତମେ ତମର କଲ୍ ରଖିବ ଆଉ। ନା ମ